ହଁ।
ସେତେବେଳେ ଶୁଭିଲାନି ନା।
ମୋତେ ସବୁ କ୍ଲିୟର ଶୁଭୁଥିଲା।
କିନ୍ତୁ ମୋ କଥା ମତେ କିଛି ଶୁଭୁନି ବନଉଥିଲା ମୁଁ ସେ ଦିନ ମୁଁ ମେସେଜ କଲି ହୁଁ ହୁଁ। ହଁ ହଁ ସୁବୁଛି।
ଓ ଆମ ଘରେ ଅଛି ଓକେ। ଆମ ଘରେ ବା ତା ମା ମୁଁ ମୋ ଭାଇ। ଏତିକି।
ସାନ ଭାଇ ହୁଁ।
ହଁ ସାନ ଭାଇ ସେ ଆଉ ମତେ କିଛି କାମ ଆସେନି ତ ହଁ ତମର ବି କୋଉଠି ବେଶୀ ବଡ଼ କି।
ଆମେ ଭାଇ ଭଉଣୀ ଦୁଇ ଜଣ ସାନ ଭାଇ ଥିଲା ମୁଁ ବାପା ମାମା। ନୁହଁ।
ହଁ ସବୁ ସାନ ସାନ ନା।
ହଁ ଭାଇମାନେ ସବୁ ସାନ ଦାଦାର ବାହାଘର ହବ। ଏକ ତାରିଖ ହଁ ଏକ ତାରିଖ ମାର ବି ଦେହ ଖରାପ ରହୁଛି ହଁ ହଁ ହଁ ତିନି ତାରିଖ ହଁ ଆରେ ମତେ ବି ସେମିତି ଭୋ କିଛି ପସନ୍ଦ ମୁଁ ୟାଙ୍କୁ କହିବି। ଟୁଇଁ ତମକୁ କେହି କାଡ ଦଉନାହାନ୍ତି? ଆଉ ଭୋଜି ଡାକୁଛନ୍ତି? କୁହେ ନା ନା କାଢ ଦେଲେ ଫେର ଯିବାକୁ ପଡିବ ସବୁର କେତେ ଭୋଜିଯିବ। ଆଉ ମୁଁ ଟିକେ ଡାକୁ କୁ ଭୋଜିରେ ଭୋଜି ଖାଇବାର କେତେ ବଢିଆ ଟେଷ୍ଟି କହିଲ ଖିରି ଫିରି ଦେବେ ସେ ତରକାରୀ ଫରକାରୀ କେତେ ବଢିଆ ତୁତ ଖାଲି ଖାଇ। ହୋ ତୁ ଖାଲି ଖାଇବାକୁ ଯାଉଥା ଆଉ ଜୋ ପଇସା ଟା ମୁଁ ଦଉଛି। ତୁ ଦେଉଛୁକି?
ହଁ।
ତା ହେଲେ ଏ ସାର ଫାର୍ ଆସିଲା ମାନେ ସେଇ ତାଙ୍କ ମାନଙ୍କର ଭୋଜି କରୁ କଣ ଅଳ୍ପ ପଇସା ଦବୁ କି ଆଉ।
ହଁ ହଁ। ଭୋଜି ପୁରା ମତେ ଭୋଜିରେ ବେଶୀ ଘାଣ୍ଟ ଖାଇବାକୁ ଭଲ ଲାଗେ। ହ୍ୟାଲୋ। ହ୍ୟାଲୋ।
ହୁଁ ହୁଁ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ତମ କଥା। ହୁଁ ଲାନି ନା କଣ ଖାଲି ଦେହ ଖରାପ ମୋର। ଖାଇବା ରେ ରେଷ୍ଟିକ୍ସ ପରା ଆଉ ସେ ଭୋଜି ଭୋଜି ଆଉ କିଛି ଖାଇ ହଉନି।
ଆଉ?
ନା କିଡନୀ ପ୍ରୋବ୍ଲେମ୍ ପା ବାହାରିଚି ଆଁ। ଖାଇବାରେ ବହୁତ ରେଷ୍ଟ୍ରିକ୍ସନ ସେଇ ରୁଟି ସନ୍ ନ୍ତୁଳା ଏଇ ପ ଆଜି ଯୋଉ ହେଇଥିଲା କହିଲି ଖରାବେଳେ ଖାଇବା ମୋର ତ ସନ୍ତୁଳା କମନ ସବୁ ଡେଲି ହଉଚି। ସକାଳେ ଖାଉଚି ଖରାବେଳେ ଖାଉଚି ରାତିରେ ଖାଉଚି ସେମାନଙ୍କ ପାଇଁ ଯାହା ସବୁ ଆଇଟମ ହଉଚି ସେମାନେ ଖାଉଚନ୍ତି ଆଉ।
ଭୋଜିରେ ବେଶୀ କୋଉଟା ଖାଇବା ଭଲ ଲାଗେ? କଇଲ
ହୁଁ କ ମତେ ମିକ୍ସଚର ଖାଇବା ପାଇଁ ଭଲ ଲାଗେ ବେଶୀ ଆଉ ଖିରି ସେଇ ପା ମତେ ଟିକେ ବହୁତ ପସନ୍ଦ ସେଇଟା ମୁଁ ଦେଖିଲ ମିକ୍ସର ତରକାରୀ। ଖାଇବାକୁ ଭାରି ପସନ୍ଦ ଆସେ ଉଁ ହୁଁ।
ଣ୍ଟ ରେ ଚିଙ୍ଗୁଡି ପଡିଥାଏ ଚିଙ୍ଗୁଡି ମାଛ ସେଟା ନା ସେଟା ମା ଛଅ ମୁଣ୍ଡ ପଡିଥାଏ ସେଟା ମୁଣ୍ଡ ଛେଛଡା ହେଲା ମୁଡି ଘାଣ୍ଟ ଟ ଆଲଗା ଖାଲି ଚିଙ୍ଗୁଡି ପଡି ଗୋଟେ ଘାଣ୍ଟ ହେଇଥାଏ। ହୁଁ ସେଇଟା ପୁରା ବହୁତ ଟେଷ୍ଟି ବହୁତ।
ଓହୋ ସେଇ ଘାଣ୍ଟିଆ ଘାଣ୍ଟିଆ ଜିନିଷା ମତେ ଭାରି ପସନ୍ଦ ଆସେ ସେଇଥିପାଇଁ ମୁଁ କହେ ଖାଇବାକୁ ଯିବା ଭୋ
ହଁ।
ଆଉ ଆଇଁଷ ଫାଇଁଶ ପାଇଁଁ ହେତେ ବି ମୋର ଇନଟ୍ରେଷ୍ଟ ନଥାଏ ।କିନ୍ତୁ ସେଇ ମିକ୍ସଚର ଖାଇବା ପାଇଁ ମତେ ଭାରି ପସନ୍ଦ ସେଇଟାକୁ ଖାଇବାକୁ ଯାଏ।
ହୁଁ। ହୁଁ।
ହୁଁ
ଉ କିଛି ଖାଇକିନା ଘା ପଚାରିବୁ ଘାଣ୍ଟ କରୁଚନ୍ତି ନା ତାଙ୍କର?
ହୁଁ ଘାଣ୍ଟ କଚନା ହଁ ସେଇ ପୋଟଳ ପୋଟଳ ହେଲା ଖାଇବା ନୁହଁ ମିକ୍ସଚର ଟା ହଁ ଖିରି ଆ ସର ସେଇ ସେଇଟା ହେଲା ମେନ୍ ଜିନିଷ ତାପରେ ତମେ ଯାହା କରୁଚ କର ହେରା କିଏ ଖାଏ ମୁଁ ତ ପନିର ପନିର ହେ ଏତେ ମତେ ଇଟରେଷ୍ଟ ନ ଘାଣ୍ଟ ଦେବ ଯଦି ଘା
ହଁ କେହି କିଛି ଖୋଜିବୁନ ତ ଘାଣ୍ଟ ଅଛି କ୍ଷୀରି ଅଛି ତ ବାସ। ଆଉ କିଛି ବୁଝିଲେ ଦରକାର ନାହିଁ ତ।
ହଁ ହଁ ହଁ ହଁ।
ସେଇୟଆ ଲାଗେ ମୁଁ ବି ସେଇଟା ହିଁ ଖୋଜେ ବେଶୀ।
ହଁ ବା ଆଉ ନହେଲେ ଏଇ ଜିନିଷରା ମତେ ପସନ୍ଦ ନାହିଁ ପନି ଟା କଣ ସେଇଟାକୁ ସେଇ ତରକାରୀ କରିଥିବ ସେ ପାଣି ହେଇ ମଟର ପକେଇଥିବେ ମତେରେ ଟେଷ୍ଟ ଲାଗେନି। ମିକ୍ସଚର ଫିକସର ହେଲେ ମତେ ଭଲ ଲାଗେରେ ଖାଇବା ପାଇଁ ମୁଁ ସେଇଟାକୁ ଦି ତିିଥର ମାଗି ଖାଇଦିଏ। ହଁ ହଁ ମୁଁ ବନେଇବି ଘରେ ସବୁ ତ ଛଣା ଯାଏ ପରିବା ହଁ ସେ ଘାଣ୍ଟ ବି ଘାଣ୍ଟ ହୁଏ। ନଡିଆ ଫଡିଆ ପଡିକି ବଢିଆ ମୁଁ ତ ବହୁତ ଖାଏ ସେଇଟା ମୁଁ ତ କହିବି ମତେ ଭା ତମ ତାକୁ କିଛି ଦଅ ନା ଖଲି ଯେ ଘାଣ୍ଟ ଦିଅଁ ଖାଇଦେବି।
ହଁ ମୁଁ ବି ସେମ୍।
ମୋର ଖାଇଦେବି ଦିଦିନି ର ଖି ଖାଇଦିଏ ତାବୁ ଆଜି ଖାଇବି ଫାର କାଲିି ଖାଇଵି
ଆଉ କଣ ପାଇଁ ଦେହ ଖରାପ ହୁଏ। ।
ମୁଁ ଘାଣ୍ଟ ଗଲେ ମୁଁ ଆଜି ରଖିଦି ମାମା ଆଉ ଟିକେ ରଖିଦେ ମୁଁ କାଲି ଖାଇ ଫ କାଲି ଖାଇ ହଁ ହଁ ଆଜିର ଆଜିର ଘାଣ୍ଟ ହେଲା ନା ଖାଇଦେଲି ମାମା ରଖିିବେ ଟିଫନରେ ମୁଁ କାଲି ଶୋନି ଏକା ।
ହୁଁ ଦ୍ଵିତୀୟ ଔଷର ଯୋଉ ଘାଣ୍ଟ ଟା ହୁଏ। ସମସ୍ତ
ହଁ ହଁ ହଁ ଦିଅ ଦି ଆମର ଏଠି ଯେତ କଲୋନୀ ଆଉ ଏ ଟିକେ ଦିଅନ୍ତିନି ଗାଁ ରେ ଦିଅନ୍ତି ଘରେ ଥିଲାବେଳେ ଦିଅନ୍ତି ସମସ୍ତେ ଆ ସେତିକି ତ ମେଞ୍ଚେ ହେଇଯାଇଥିବ ସମସ୍ତେ ଦେଲା ବେଳକୁ ହଁ।
ମୁଁ ପୁରା ଗୋଟେ କଦଳୀ ପତ୍ର ନେଇ ଆସିବେ ହେଲା ଗୋଟେ କଦଳୀ ପତ୍ର ନେଇଆସି ଥୋଇଦେବେ ଏଇଟା ଦେଇଛନ୍ତି ଇ ଏଇଟା ଦେଇଛନ୍ତି ସବୁଥିରୁ ଟିକେ ଟିକେ ସବୁଥିରୁ ଟିକେ ଟିକେ ଶିଖି ଦେମି ହଁ ଏଇଟା ଭଲ ହେଇଛି ଏଇଟା ଏମତି ଲାଗୁଛି ଟିକିଏ ଲୁଣିଆ ହେଇଗଲା ଏଇଟା ଟିକେ ମିଠା ହେଇଥାନ୍ତା ଏମିତି ନା?
ମିଠା ହେଲା ରାଗ ହେଇଗଲା ହଁ। ହଁ ସମସ୍ତଙ୍କର ଟେଷ୍ଟ ସବୁ ଅଲଗା ଅଲ ଥାଏ ନା ସମସ୍ତେ ତ ହାତ ତ ସମାନ ଥାଏ ନା
କାହାର ଭଲ ହେଇଛି କିଏ ପୁରା? ଫାଷ୍ଟ ହେଲା କିଏ ଲାଷ୍ଟ ହେଲା ଏମିତି ସବୁ ଭୁଜାଏ। ତମର କଲୁ ଯଦି କିନ୍ତୁ ସେ ସବୁ ନଥିବ ନାଇଁ।
ନାଇଁ ଏଠି କେହି ଆଉ ପଚାରିବେନି ଯଦି କାହାର କଣଟା ହେଇଥିବ କିଏ ଆସିକି ଠିଆ ହେବେନି କଲୋନୀରେ ଇଆ ନୁହେଁ କିଏ କାହା ଘରକୁ ଯିବେନି କା ସାଙ୍ଗ କଥାବାର୍ତ୍ତା ନାଇଁ ଏଇ ଭଳିଆ କଲୋନି ଗାଁ ସବୁଠୁ ବେଷ୍ଟ। କଲୋନୀ ମାନଙ୍କରେ ଖାଲି ଭୋଜି ଭାତ ହେ ଆ କାଡ୍ ଟେ ଦେଇଦେବେ ନା ଆଉ ନହେଲେ କେତେବେଳେ ପଚାରିବେନି ନା ସତ କଥା ଏଇଟା ସେଇଆ ହଉଛି। ଏଠି ତ କେହି କାହାକୁ ଦେଖି ଦେଖିବାକୁ ପାଉନାହାନ୍ତି କିଏ ଅଛନ୍ତି କି ତାଙ୍କ ଘରେ ନାହିଁ କିଏ ବାଲକନ ଠିଆ ହେଲେ ହଁ?
କେ ଯିବା ମାରକେଟ୍ ଯିବ କି ମା ଖୁଡି ଭଉଣୀ ଭାଇ ଏ ଅଛନ୍ତି ସମସ୍ତଙ୍କୁ ପଚାରିକି ନେଇକି ଯିବା ଏ ବାହାରେ ନାଇଁ
ତମେ କଣ କରୁଛ କଣ ନାଇ କିଏ ଜାଣିବି?
ହୁଁ।
କୁଆଡ଼େ ଘର ସାଇଡ ରେ ମରିଯାଇଥିବା ତମେ ଜନିପାରିବନି। କିଏ ମଲା କି ନାହିଁ। ଏତେ ସାଇଲେଣ୍ଟ କାହାକୁ କହିବେନି ଆମ ଘର ସାଇଟରେ ମାନେ ପଛପଟରେ ଜଣେ ପିଲାଟେ ସୁସାଇଡ କରି ମରିଗଲା ଆମେ ଜାନ ସିଏ ପଛରେ ତାଙ୍କ ଆ ଯୋଉ ଆମ ଘର ସାଇଟ ଆଉ ଗୋଟେ ଘର ତାଙ୍କର ପୁଅ ଆମ ପାଖରେ ପଢୁଥିଲା ସେ ଆସିିକି କହିଲା ଜାଣିଚ ଭାଉଜ ଜଣେ ମରିଗଲା ନା ସତରେ। ଆରେ ହଁ ନା କେମିତି ଟ୍ରେନଲାଇନ ରେ ପଡିକି ମରିଗଲା। ଆରେ ମୁଁ କହିଲି ଆମ ଘର ପଛପଟେ ଆମେ ଜାଣିପାରିଲୁନି।
ଓ।
ଏମତି ମାନେ କଲନ ମାନେ ସେଠି କଣ ହଉଛି ସାଇଲେଣ୍ଟଲି ବି ଜଣା ପଡିବନି କିଏ କାହାକୁ କହିବ ତାଙ୍କ ଘର ତାଙ୍କ ସାଇଟର ବୋଲି ସେ କାନ୍ଦ ବୋବାଳିରୁ ଜାଣିଲା ନହେଲେ ଆମେ ବି କାହାକୁ କଣ ଜାଣିପାରିବୁ ଆମେ ଆଗରେ ରହିଲେ ସିଏ ଆମ ପଛରେ ରହିଲି ଆମେ ବି ଜାଣିପାରୁନୁ କି କେହି କାହାକୁ କହିବେନି ସେ ଆମ କରେ ପଢୁଥିଲା ବୋଲି ଆମକୁ କହିଲା ଯେ ଯଉ କି ମରିଯଯାଇଛନ୍ତି ଏମିତି ଚାଲିଛି।
ଜାଣି ବି ପାରିବୁନି କାହାର କ
ସମ ନାପା ସାଡେ କଣ ହେଲେ ବି ଜାଣିପାରିବନି। ଏମିତି ଦୁନିଆ ଟା ଚାଲଚି। ନିଜ ସ୍ୱାର୍ଥଟାକୁ ସମସ୍ତେ ଲୋକ ଦେଖୁନ ଆଜିକାଲି ଟିକେ ଟିକେ କଣ ଭୁଲ ହେଲେ ଲୋକ ମାର
ହଁ ପରା ବାହାର ଜାଗାରେ ରହିବାକୁ ସେଥିପାଇଁ ବେଶୀ ଡର ଲାଗୁଚି।
ଡର ଲାଗୁଛି ଆଉ ଆଜିିକାଲି ଛୁଆ ମାନେ ଗାର୍ଡିଆନ୍ ଆଉ ଛାଡ଼ୁନାହାନ୍ତି ଯେ ବାହାରେ ଯାଇକି ରହିବା ପାଇଁ ବି ଛୁଆଙ୍କୁ। ତ ଯାହା ଟିକେ ହେଲେ ତାକୁ ମାରି ଦଉଚନ୍ତି। ହାଣିଦୋଉଚନ୍ତି ମାରିଦୋଉଚନ୍ତି। ଡର ଲାଗିବନି ଗାର୍ଡ଼େନମାନାନଙ୍କୁ ବି ସ ସତ କହିବାକୁ ଗଲେ କଣ ଛୁଆଟା ଆମ ପାଖରେ ସେ ଯାହା ପଢୁଛି ଯହା ପଢ଼ାଉ ଯେମିତି ରହୁ କିନ୍ତୁଆାମ ପାଖରେ ରହୁ ନା କି? ବାହାରକୁ ଗଲେ ଦେଖୁନା ଟିକେ କଣ ହେଲା ଝଗଡା ଲାଗିଲା ଦେ ତାକୁ ହଣିଦେ। ମାରଦେ। ଏମିତି ସବୁ ଲୋକମାନେ ନୁ ନୁରସଂସ ହେଇଗଲେଣି।
ହୁଁ ବାହାରକୁ ଯିବାକୁ ବି ଇଏ ଲଗୁଛି। ଆଉ କଣ କରିବା ମଣିଷ।
ହୁଁ କରିବା।
ଯେଁ
ଏମିତି ସବୁ ଚାଲିଛି ଦୁନିଆ ମାନେ ପୁରା ଭେରାଇଟିର ହେଇଗଲା। ଆଣି
ଆଉ କଣ କହିବା ଯାହା ଯେମତି ଚାଲିଚି ଆଉ ଘରଠୁ ଦୂରରେ ରହିଲେ ଏମିତି ହିଁ ହୁଏ।
ଯାହା ଡରଡରିକ ରହୁ ଏ ଯେ ଆମ ଛୋ ଛୁଆଟା ଯାଇଛି କଣ କରୁ
ହୁଁ।
ଏଇ ପୁଅପିଲାମାନେ ବି ଦେଖୁନା ଆଜିିକାଲି ସେ ମୋ ମୋବାଇଲରେ ଗେମ୍ ଗୋଟେ ଗୋଟେ ଖେଳିକି କଣ ହେଲେଣି।
ସାରା କଣ ଖାଇବୁ କହିବୁ
ମାରଚନ୍ତି ଫେରେ ସୁଇସାଇଡ ବି କରିଦୋଉ
ହଁ ପା। ଆଉ କାହାକୁ କଣ କହିବ ମଣିଷକୁ ଆଉ।
ସେଇଆ ପା ନି ରେ ଗାର୍ଡିଆନ ମାନେ କଣ କରିବେ ସେ କିଛି ବୁଝି ହେବାନା
ହୁଁ ସାନପିଲା ଛୋ-ପିଲାଗୁଡାକୁ ବି ଫୋନ ଦେ
ଛୁଆ ବି ଖରାପ ହେଇଗଲା ହଁ ଆମ ଆମ ନ ମାନେ ଆମ ଝିଅର ପା ହେଇଚି ଆମ ଝିଅ ମାନେ ଆମ ଦା-ଦିଅରଙ୍କର। ଆରେ ସିଏ ପୁରା ମାନେ ଆ ମୋବାଇଲ ତାକୁ ତା ମାମା ସବୁବେଳେ ଦେଇଦଲେ ସେ ଛୋଟଟା ନା
ହୁଁ।
ସିଏ ଆଉ କଥାବାର୍ତ୍ତା କିଛି ଜଣିପାଇଲାନି କି ତା ବାପମାଙ୍କୁ ସିଏ ଚିହ୍ନିପାରୁନି।
ଆଉ
ନା ତାକୁ ଏବେ ଡକ୍ଟର କୋହୁଚି ତମେ ତା ସାଙ୍ଗରେ ମୋବାଇଲି ଫୋବାଇଲି ଆଭଏଡ କରିକି ତା ସାଙ୍ଗରେ କଥା ହୁଅ ତାକୁ ଚିହ୍ନାଅ ମୁଁ ହେଲି ବାପା ସିଏ ହେଲା ମା ତୁ ନିଜେ କିଏ ଯାଇଁ ଚି ଜାଣି ଆମେ ଆସୁ କି ଆମେ ଡାକି ହଁ ଆରେ ତାକୁ ପଚାରିବ ତା ଯାଆନି ତା ବାପା ସିଏ ଜାଣନି ତା ବାପା କିଏ ବୋଲି ଭାବୁଚି ବାପା ପାଖକୁ ଯିବ କେମତି କି ତା ମା ପାଖକୁ ଯା ମା ସେ ମାଆକୁ ବି ଚିହ୍ନନି ସରଲା ଗୋଟେ ଜାଣିଚି ମୋବାଇଲରେ ସିଏ ଏ ବି ସି ଡ଼ି ଶିଖିଚି ସେଇ ରାଇମସ ଦେଖେ ସେଇଟାକୁ ପୁରା ଘୋଷି ଦେଇଚି ଆଉ କିଛି ଜାଣି ବାପା କିଏ ମା କି ସିଏ ସେଇଠି ଚାଲୁଥିବ ଆମେ ଡାକିବୁ ଆନା କି ଚୁକୁ ତା ନାଁ ଧରିବୁ ସିଏ ଜାଣନଥିବ ସିଏ କିଏ ବୋଲି।
ତାଙ୍କ ନିଜ ନାଁ ବି ଜାଣିନଥିବେ ନାଇଁକି ହଁ ତାଙ୍କୁ ଯେ ଡାଲକିବୁ ସିଏ ବି ଡାଲକି ଦେବେ ତମକୁ।
ମାରଦବ ନିଜେ ମୁଣ୍ଡକୁ ବାଡ଼େଇଦେଇକି ଏମିତି ଗଡି ପଡିବ ଢ଼ୋକି ହଁ ହଁ ହଁପା ସେମିତି। ତାକୁ ତିନି ବର୍ଷ ହବ ଏଇ ହଁ ଡକ୍ଟର ଏବେ କହିକି ତାକୁ ଆଉ ମୋବାଇଲ ଦେଖଉନାନ୍ତି ତାକୁ ଶିଖଉଛନ୍ତି । ସାନିଅ । ଓକେ ତା ପ । ପାପା ମାମା କଥା ବି ସେ କହିଲାନି ପୁରା ସାଇଲେଣ୍ଟ ରହିଲା କଥା ବି କହିଲାନି। ତିନି ବର୍ଷ ହବ ତାକୁ ଆଉ ଦିମାସ।
ମୋବାଇଲ ଦେଖେଇବା ଛୁଆଙ୍କୁ ଯେତିକି ଭଲ ସେତିକି ରିସ୍କି ବି। ତମ ପୁଅ ଫୋନ ଦଉଛ ନା।
ନା ମ ସିଏ ଖାଇଲା ମାନେ ଟିକେ କେତେବେଳେ ଦେଖିଦିଅ ସ ସେ ଆଉ ତାକୁ ମୋବାଇଲ ଭାରି ଆଭଏଡ଼ ତାକୁ ସେ ସ୍କୁଲୁ ପଳଉଛିବା ଆଉ ଦେଖୁନି ଖାଲି ଖାଇଲା ବେଳେ ପାଞ୍ଚ ମିନିଟ ଦେଖିବ ଯେତିକି ସେତିକି ସାରଲା।
କଉ କ୍ଲାସରେେ ପଢି ଲାଣି ।
ଚତୁର୍ଥ ହେଲାଣି ତାକୁ ଜବରଦସ୍ତି ଆମେ ନା ସେ ମୋବାଇଲ ଦେଖୁଛି ମାନେ । ତାକୁ ଆମେ ରାଗିକି ଧର ପାଞ୍ଚ ମିନିଟ୍ ଧର କହିଲେ ନା ଆଉ ସେ ସାଙ୍ଗେ ସାଙ୍ଗେ ନେଇଗଲେ ସେ ଯାହା ହେଲେ ଗୋଟେ ତାଙ୍କ । ମାଇଣ୍ଡ ଇଏ ପଡିବ ହଉ ତୁ । ମୋବାଇଲୁ ପାଞ୍ଚ ମିନିଟ ଦେ
ହୁଁ ଟିକେ ଟିକେ ଦେଖିବୁ ଟିକେ ଟିକେ ଏମତି କରିବୁ ଏମିତି ଯୋଉ ମୋବାଇଲ ଦେଇ ଦେଇକି ଖାଇ କାମ ଘର କାମ ରୋଷେଇ କରିବ ମୋବାଇଲ ଦେଇ ।
ନା ସେଇଟା ବି ଭୁଲ ବା ହଁ ସେଟା ବି ପୁରା ଖୁସିରେ ତାପରେ ହେଇ । ରିଲିସ ମିର୍ଲସ ଦେଖୁଛନ୍ତି ସେଟା ଯେତିକି ଭଲ ସେତିକି ବି ଖରାପ ନାଇଁ କି? ହଁପରା ଆଜିକାଲି ଜାଣିନୁ ରିଲସ କେମତିି ବନଉଛନ୍ତି ଛନ୍ତି । ସେ ଯେତିକି ଭଲ ସେତିକି । ଖରାପ । ସେଥିପାଇଁ ତାକୁ ଯେତେ ଆଭଏଡ୍ ଇଏ ତା ପାପା କହିବେ ନାଇ ତୁ ମୋବା ଯଦି ମୁଁ କହି ତା ପାପା ଯଦି କହିବେ କହିବେ ତୁ ରିଲସ ଦେଖିବୁନି ଯଦିତୋର ପାଞ୍ଚ ମିନିଟ ଦେଖିବା କଥା ତାହେଲେ ଗୋଟେ ଭିଡିଓ ଦେଖିଦେଲୁ ଗପଟେ ଦେଖଦେଲୁ କି କଣଟେ ଦେଖିଦଲୁ କିନ୍ତୁ ରିଲସ ଦେଖିବୁନି। ଖି ବୁନି । ଏ ଛୋଟ ଛୋଟଭୁଲ ଦେଖୁନୁ ଆଜି ଗୋଟେ। ଏଇ ଗୋଟୋକାଟୁନଟେ ଆଇଲା ତାପରେ ଫିର ଚଲେଇଲା ଫିର ଆଉଗୋଟେ। କଣ ଆଇଲା ଫେରୋଗୋଟେ କଣ ଚାଲିଲା ତା ପରେ । ସେଇଟା ଇଣ୍ଟରେଷ୍ଟ । ଛୁଆଙ୍କର ହେଇ ତାପରୁ ତାପରୁ ତାପରୁ ଆସୁଛି ସେଇଥି ପାଇଁ ତା ପାପା କହିବେ ରୀଲସ ଦେଖ । ବୁନୀ ମୋବାଇଲ ଦେଖିବୁ ଯଦି କଣୋ ଗୋଟେ ଭିଡିଓ ଦେଖିଦବୁ ।
ହୁଁ ଆଜିକାଲି ସବୁ ମୂଳେ ରହୁଛି। ସେଇଆ ଆଉ କଣ କରିବ ମଣିଷ । ଫୋନ ଦେଖି ଦେଖି ମୁଣ୍ଡ ଖରାପ ।
ମୁଣ୍ଡ ଖରାପ । କିନ୍ତୁତଥିରେ ମୋବାଇଲ ଆଜି ହେଗଲି ଏତେ ଆକ୍ୱାଣ୍ଟେଡ଼ ହେଇଗଣି ସମସ୍ତ। ମାନେ ବିନା ମ କହଲେ ବି ସେ ରହିିବେ ଆମ।
ହଁ ମୋର ତ ମୁଣ୍ଡ ଖରାପ ହେଇଯିବ ଆଉ କାହା କଥା କ ମୋର ମୁଣ୍ଡ ଖରାପ ହେଇଯିବ ମୁଁ ଯଦି ଗୋଟେ ଦିନ ରିଚାର୍ଜ ସରିଯିବ ମୋ ମୁଣ୍ଡ ଖରାପ ହେଇଯିବ। ପୁରା।
ହୁଁ ସେ ଭ କହୁଛି ଆମେ ତ ନିଜେ ସେ ତ ଛୁଆ ଛାଡା କଣ କହିବ ତାଙ୍କୁ ଆଉ।
ହୁଁ। ହଉ ଆଉ ହଉ ତମେ କଣ କର ମୁଁ ରଖୁଛି ଏଁ।
ହଉ।